ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛ କଣ କରୁଛ? ହ୍ୟାଲୋ ହଁ କଣ କରୁଛନ୍ତି? କଣ କରୁଛନ୍ତି ହୁଁ।
ବସିଛି। ପୁଅଟା ଖାଉଛି ହଁ ଡିନର ହେଇ ସାଇଲାଣି ଖାଇବା। ଖାଇବା ସାରିକିନି ଜଷ୍ଟ ଆସିିଲିପା ଶୋଇବା ପାଇଁ।
ଓହୋ ଛୁଆ ସବୁ ଆମର ଖାଇବା ଚାଲି ଚାଲିଚି।
ଓହୋ କଣ ଆଜି ରୋଷେଇ କରିଛନ୍ତି?
ଆଜି ସକାଳେ ଟିକେ ହେବି ବେଶୀ ମାନେ ଗରି ଷ୍ଟ ହେଇଯାଇଥିଲା ଯାଉ ସେଥିପାଇଁ ଟିକେ ଲାଇଟ୍ କରାହେଇଛି ଆଉ ସୁଜିଉପ ପମା ଆଉ ଡ଼ାଲମା କରା ହେଇଥି
ଓହୋ।
ହୁଁ।
ଆଉ।
ଆଉ କଣ କୁହନ୍ତୁ।
ହଁ ଛୁଆ ବୋଲି ହେଇମାନେ ଗୋଟେ ପୁଅତ ଆଉ କାଇଁ ଛୁଆ।
ଓହୋ ଗୋଟେ ପୁଅ ଆପଣନଙ୍କର ନାଇଁ।
ଅ ଖାଲି ଗୋଟେ ପୁଅ ସେଇ ମୋ ଦେଇଁଙ୍କର ଆମ ଦେଇଁଙ୍କର ଗୋଟେ ଝିଅ ମୋର ଗୋଟେ ପୁଅ ତାଙ୍କର ଗୋଟେ ଝିଅ।
ଆଉ ତମ ବଡ଼ଯାଙ୍କର।
ବଡ଼ ଯାଙ୍କର ଆମେତ ଦିଯା ମୁଁ ସାନ।
ଅଁ ହଁ ହଁ ଆଉ କଉଠି ଘରେ କହିଲି କୋଉଠି ଘର କହିଲ?
ଏ ଏଟାପା କଣ୍ଟାଲି ଆପଣ ଜାଣିନଥିବେ। ଆଉ କଣ କୁହନ୍ତୁ ବୁଲିବାକୁ ଯାଇଛନ୍ତି?
ହାଲୋ। ହାଲୋ ହଁ। ଶୁବିଲାନିକି ମୁ ଶୁବିଲାନା।
ମତେ ତମ କଥାଟା ହଁ ହଁ ଶୁବିଲା ତମକୁ ଶୁବୁଚିକି ନାଇଁ। ହଁ ବୁଲିବାକୁ ଯାଇଥିଲୁ ଏବେ। ଏବେ ହଁ ଗତ ସପ୍ତାହରେ ଯାଇଥିଲୁ ବୁଲିବା ପାଇଁ ପୁରୀ ଯାଇଥିଲୁ। ପୁରୀରେ ସେଠି ହଁ ପୋଥିଟା ପୁରୀରୁ ଅସ୍ଥି ବିସର୍ଜନ କରିବା ପାଇଁ ଯାଇଥିଲୁ ଶ୍ୱଶୁରଙ୍କର।
ଆଚ୍ଛା ଆଚ୍ଛା ବର୍ଷେ ପୁରୀ ଗଲାଣି ବୋଧେ। ହାଲୋ। ହାଲୋ।
ହଁ ହାଲୋ।
ହୁଁ କୁହନ୍ତୁ କୁହନ୍ତୁ ଶୁବୁଚି କୁହନ୍ତୁ।
ବର୍ଷିକିଆ ସରିଲାଣି ବର୍ଷେ ପ୍ରଥମ ଶ୍ରାଦ୍ଧ ଏବେ ହେବ।
ଆଚ୍ଛା ଆଚ୍ଛା।
ହଁ ସେଥିପାଇଁ ପୁରୀ ଯାଇଥିଲୁ ପୁରୀ ସେଠୁ
କଣ କଣ ଦେଖିଲେ ପୁରୀରେ?
କୋଉ ଆଁ ପୁରୀରେ ପୁରୀ ମନ୍ଦିର ଦର୍ଶନ କଲୁ।
ହୁଁ ତାପରେ ସମୁଦ୍ର ଲହଡ଼ି ଭାଙ୍ଗିଲେ? ମୁ ସମୁଦ୍ର ଲହଡ଼ି ଭାଙ୍ଗିଲେ?
ହଁ ସଂଧ୍ୟାରେ ଯାଇଥିଲୁ ଭାଂଗିବା ପାଇଁ।
ହଁ ମୁଁ କାହିଁନି ସମୁଦ୍ରରେ ଲହଡ଼ି ଲହଡ଼ିଟା ଭାଗିଲେନା।
ହଁ ହଁ ସନ୍ଧ୍ୟା ବେଳେ ଯାଇଥିଲୁ।
ଉଁ ହୁଁ। ନା ନା ମୁଁ ପଚାରିଲି ମୁଁ କହିଲି ଆଉ ସମୁଦ୍ରରେ ଲହଡ଼ି ଭାଙ୍ଗିଲେନା।
ହଁ ସମୁଦ୍ରରେ ଲହଡ଼ି ଭାଙ୍ଗିବା ପାଇଁ ଯାଇଥିଲିପା ସନ୍ଧ୍ୟା ବେଳେ।
ଆଚ୍ଛା ଆଚ୍ଛା ସଂଧ୍ୟାବେଳେ ଯାଇଥିଲେ?
ଆ ମାନେ ଆବାଜ ଟା କ୍ଲିୟର ହଉନି ବୋଧେ ନା କଣ ନେଟୱାର୍କ ଲାଗି?
ନା କ୍ଲିୟର୍ ହଉ ଚି ମାନେ ମତେ ଲାଗୁଛି କି ଆପ୍ ମାନେ ତମକୁ ଶୁବୁନି ବୋଧେ ମୋ କଥା ଗୁଡାକ ନା।
ନା ମତେ ଶୁଭୁଛି କ୍ଲିୟର ଶୁଭୁଛି ନା ମତେ।
ଶୁବୁଛି ନା ଆଚଛା ଏନା ହଁ ଆଉ ରୋଷେଇରେ କଣ ବନେଇ ଚ ଆଜି?
ଆ ରୋଷେଇରେ କହିଲି ପା ସୁଜି ଉପ୍ମା ଓ ଡାଲମା।
ଓହୋ। ସୁଜି ଉପମା ଏଇ ରାତିରେ।
ହଁ ଆମର ଏଇଠି ହଁଁ ଏଠି ଖା ଏଠି ଖାଆନ୍ତି ଲୋକ ଜଳଖିଆ ରାତିରେ ଖାଆନ୍ତି ମେକ୍ସିମମ୍।
ଏ ଯୋଉ ଉପମା ସୁଜି ଉପମା ଖାଉଛନ୍ତି ହାଲୋ। ହ୍ୟାଲୋ।
ହ୍ୟାଲୋ ହଁ।
ହଁ।
ହ୍ୟାଲୋ ନା ମତେ ଶୁଭୁଛି ଆପ ଓହୋ ତାହେଲେ ନେଟୱାର୍କ କଣ ଇସ୍ୟୁ ହଉଥିବ ବୋଧେ ମେ ବି
ହଁ ନେଟା ୱର୍କ ଇସୁ ହଉଛି
ଏବେ ଏବେ ଶୁଭିଲା।
ହଁ ଏବେ ତ ଶୁଭିଲା ମତେ କ୍ଲିୟର ଲି ଆପଣଙ୍କରେଟ ସେପଟେ ନେଟୱର୍କ ଇସ୍ୟୁ ହଉଛି ନା କଣ ସୁବୁନାଇଁ ଭଲସେ।
ଓହ। ବେଳେ ବଳେ ଇଏ ହଉଛି ଅପଡାଉନଉ। ଥିବ ଆଉ ହୁଁ।
ଭଲ ଅଛନ୍ତି ମୁଁ କହିଲି ସମସ୍ତେ ଭଲରେ ଅଛନ୍ତି ନା?
ମଝିରେ ମଝିରେ ଟିକେ ଭଲ ରହୁନି ଆଉ।
ହଁ ଦେହ ପା ଭଲ ରହୁନି କଣ ହଉଛି?
ଏ ତାଙ୍କର କେତେବେଳେ ପେଟ ଫେଟ ରହୁଛି ପେଟ କେତେବେଳେ ଟିକେ ରହୁଛି ଗରମ ହେଇଯାଉଛି।
ଛୁଆ ଶାଶୁ ଅଛନ୍ତି?
ହଁ ଶାଶୁ ଅଛନ୍ତି ଶ୍ୱଶୁର ଏବେ ଦି ବର୍ଷ ହେଲା ଏକ୍ସପାଇଡ କଲେ ଶାଶୁ ଅଛନ୍ତି।
ଓହୋ ଛୁଆ ପିଲା କଣ?
ଛୁଆ ପିଲା ମୋର ଝିଅ ଟେ ପୁଅଟେ ଝିଅ ହେଲାଣି ଏବେ ହଁ ପୁଅ ଟେ ଛୋଟ ପୁଅ ଛୋଟ ମାନେ ପୁଅ ପଢିଲାଣି ଷ୍ଟାଣ୍ଡାର୍ଡ ଥ୍ରି ରେ।
ହୁ ହୁଁ ଆଚ୍ଛା ଆଚ୍ଛା। ଆଉ କେମିତି ଚାଲିଛି ସେ ଏରିଆ?
ଆମର ଏଠି ତ ସେପଟୁ ଆମେ ଯାଇ ନାଇ ନାଇଁ ସେଠି ଆମେ ଯାଇଥିଲୁ ହଁ ପାଣିପାଗ ସହିତ ତମର ସେଠି ପୁରୀ ଯାଇଥିଲୁ ବହୁତ ଗରମ ମାନେ ସେଠି ଛିଡା ଉଠିବ ମାନେ ଲୋକ ସେମିତି ସେମିତି ଆମେ ଗାଧୋଇ
ନା ଆଜି ତ ଆଜି କାଲି ଆଜି ବର୍ଷା ହେଇଥିଲା ଆଗରେ।
ତମ ସେଟେ ବର୍ଷା ହେଇଛି ନା ଆମର ଏଠି ଏଇଠି କିନ୍ତୁ ସଦା ବେଳ ଥଣ୍ଡା ଫାଗ ଆମର ଗରମ ଏଠି ଏତେ ହୁଏନି ଆମର ଏମିତି ଗମ ଗମ ଝାଳ ହବ ଫ୍ୟାନ ଦରକାର ହବ କି ଏସି ଏଇଟା ମାନେ କିଛି ଏରିଆ ଏତିକି ଦରକାର ହୁଏନି।
ହୁଁ ହୁଁ।
ହେଲା ଆଉ ଗ ଥଣ୍ଡା ଏରିଆ କୋରଫୁଟ ଟା କୋରଫୁଟ ଟିକେ ଥଣ୍ଡା ଏରିଆଟା ଆଉ।
ହୁଁ।
ହୁଁ ଥଣ୍ଡେ ହେଇରେ ଆଉ ଆମେ ତ ର ପୋଷ୍ଟାଲ କଲୋନିରେ।
ସେ ଜାଗା ଟା ଥଣ୍ଡା ଆଉ।
ଥଣ୍ଡା ଏରିଆ ପୁରା ମାନେ ହଁ। ଯାହା ତ ଥଣ୍ଡା ଜୟପୁର ପୋଷ୍ଟର କଲନି ଆହୁରି ବେଶୀ ଥଣ୍ଡା କାହିଁକି ନା ଗଛ ପତ୍ର ବହୁତ ଆଉ ଫାଙ୍କା ଫାଙ୍କରେ ଘର ସବୁ ଟୋଟାଲତ ବରଟା ଘରରେ ଆମ ବାର ତେରଟା ଫ୍ୟାମିଲି ଅଛୁ। ଏବେ ବେଶୀ ନାହୁଁ ହଁ। ବେଶୀ ଗ୍ୟାଦରଙ୍ଗ ନାଇଁ ବେଶୀ ଗାଡି ଗାଡି ଫାଡି ବେଶୀ କିଛି ନାହିଁ ଯାହା ଫଳରେ କି ମାନେ ଏଠି ଆ ଇଏ ହେଇକି ଗରମ ଲାଗିବ ବେଶୀ ଆଉ। ସେମିତି କିଛି ନାହିଁ ଆଉ।
ହୁଁ ହୁଁ ହଉ।
ହୁଁ ହଁ ପୁଅ ତାହଲେ ଶୋଇବ ଏବେ।
ହଁ ସିଏ କେତେବେଲୁ ଉଠିଲାଣି ଶୋଇବା ଏବେ ଆଉ।
ଓ ଏ ସକାଳୁ ଉଠିକି
ସେଇ ସକାଳୁ ଉଠେ ଛଅଟା ଭିତରେ ଉଠଯାଏ ଛତୁଆ ଫତୁଆ ଖ ପୁଅ କୁ ଏଇ ଏଇ ଅଗଷ୍ଟରେ ଦି ବର୍ଷ ହବ ଆଉ। ଦଦି ବର୍ଷ ହବ ଏଇ ଅଗଷ୍ଟରେ।
ତ ତ
ହୁଁ।
ହଁ।
ହୁଁ ମୋ ବାହାଘରେ ଅଳ୍ପ ବର୍ଷ ହେଇଛି। ହୁଁ ଶଗୁଲା ପ୍ରବଳ ହଉଛି ଯିଦି କା
ଯିଦି ଏଇଟା ଜିଦ
ହୁଁ ପ୍ରବଳ ଦିଦି ଓହୋ
ହୁଁ।
ଅଜାଙ୍କ
ଭାରି ଦୁଷ୍ଟ ଓହ ଯାହା ଜିଦି କରଥିବ ସେଇଆ
ହୁଁ।
ଆଉଣ ସେଠ ନାହାନ୍ତି।
ନା ନା ସେ ବାହାରେ ଜବ୍ କରନ୍ତି ତାଙ୍କର ଚାକିରି ବାହାରେ। ବାହାରେ ଅଛି। ମୁଁ କରୁଥିଲି ଜବ୍। ଛାଡ୍ ଦେଇେଛି ନା ନା ମୁଁ କରୁଥିଲି ଜବ ଛାଡି ଦେଇେଛି ଆଉ।
ହଁ।
ହୁଁ ଏଇ ଦୁଇ ବର୍ଷ ହଁ ଏଇ ପୁଅ ହେଲା ପରେ ପରେ ଛାଡି ଦେଇଛି।
ଆଚ୍ଛା
ହଁ ମେଟା ଏଇ ଯ କଣ ତ କାଲି ଲିଭରେ ଥିଲି। ହୁଁ ଏ ମଟାଡି ଲିବ୍ ଥିଲି ତାର ମାସେ ଗଲି। ହଁ ସେ ଗଲେ ଖାଲି ଏଇଠ ଦେଇକି ପଳେଇି ଆଉ ଯବ୍ କୁ ଗଲେନୀ
ହଁ।
ଛ ମାସ ଥାଏ ନା ସେ ଲିଗ ଟେ।
କଲେ
ହୁଁ।
ଥା ସେଇ ଲି ସେଇଟା ମାନେ ଛୁଟିଟା ମିଳିଥିଲା ଉଁ
ହୁଁ।
ଆଉ ତାପରେ ମତେ ଲାଗିଲାନି ଭଲ ମାନେ କଁ କିହିଲୁ ଛୁଆଟାକୁ ଛୋଟ ଛୁଆଟାକୁ ଛାଡିକି ହୁଁ ଛୋଟ ଛୁଆଟାକୁ ଛାଡିକି ବି କଁ ଘରୁକୁ ଯିବି ତାପରେ ଫୁଣି ଇଏ
ହଁ ନା ଛୋଟ ଛୁଆକୁ ଛାଡି ଗି ତ ଫା
ଏମାନୁଙ୍କୁ ଏମିତି ହେଲେ ନହଲେ
ସ୍ ହୁଁ ମାନେ ଅଲଗା ଲୋକଙ୍କ ପାଖରେ ଛାଡିକି ତ ଯାଇ ହବନି ମାନେ ଭରସ୍ ସା ଭରସା ନାହିଁ ଅନ୍ୟ ଲୋକଙ୍କୁ ଅନ୍ୟ ଲୋକଙ୍କୁ ଭରସା ନାହିଁ।
ଇ ହବନି ହା ରି ହବ
ତାପରେ ନିଜେ ଗୋଟେ ନ୍
ଉଁ କେତେ କଷ୍ଟରେ ନା କେତେ କଷ୍ଟ ଏ ଛୁଆଟାକୁ ମୁଁ
ହୁଁ।
ଯେମିତି ନିଜେ ଏତେ କଷ୍ଟ କରିକି ଛୁଆଟାକୁ ଜନ୍ ଜନ୍ମ କରଥିବି ହୁଁ। ଛୁଆଟାକୁ କାହା ହାତରେ ଟେକି ଦେଇକି ପଳେଇବ କୁଆଡେ।
ଉଁ।
ଆଉ
ଏ ଆଉ ଯେ ଫାଷ୍ଟେ ପ୍ରୋବ୍ଲେମ୍
ହୁଁ ମୋର ତ ବୋହୁତ ଲା
ପିଲା ରହିବା
ଉଁ ସେଟୁ ନା ନା ସେମତି କିଛି ପ୍ରୋବ୍ଲେମ୍ କିଛି ନଥିଲା ମୋର। ସମସ୍ୟା ହେନ୍ତି ଆଉ ଗୋଟେ ଏଇ ଯୋଉ ପରିସ୍ରା ଟିକେ ଥିଲା ଡିଫେକ୍ଟ୍ ଥିଲା।
ପରିସ୍ରା
ସେ ପରିସ୍ରାଟା ଥିଲା ଇନଫେକ୍ସନ୍ ଥିଲା ହୁଁ। ଆଉ ପୁଅ ହେଲା ପରେ ପରେ ଜାଣିଲି ଯେ ହଁ ପୁଅ ହେଲା ପରେ ପରେ ଜାଣିଲି ଯେ ଟ୍ୟୁମରଟା ଅଛି ଭିତରେ।
ଓହୋ ତମ ଟ୍ୟୁମର୍ ବି ଗ୍ରୋ କରିଥିଲା ବୋଧେ ମାନେ ଏବେ ମ୍ୟାକ୍ସିମମ୍ ଆମେ ଦେଖୁଛୁ
ଉ କେ ଆଁ ବୋହୁତ ଟିକେ ସେମିତି ଆମେ ଦେଖୁଛୁ ମୁଁ ବି ମେଡି କାଲରେ ଥିଲି ଷ୍ଟାପ୍ ନର୍ସ ଥିଲି ମୁଁ ହେଲା। ମୁଁ ବି ଜବ୍ ଛୁଆଙ୍କର ପାଇଁ ଜବ୍ ଛାଡିକି ଆସିଲି ଉଁ ସି ଏ ଯୋଉ ଜୁ ମୁଁ ଦେଖିଛି ଏମିତି ହଉଚି। ଛୁଆ ହେଲା ପରେ ଟ୍ୟୁମର୍ ନହେଲେ ଷ୍ଟୋନ୍। ଏ ଦିଟା ଜିନିଷ
ହୁଁ ମେ ଡାକ୍ତରମାନେ ଆଗୁରୁ କିଛି କହୁନାହାନ୍ତି ଦେଖିଲା ପରେ ହିଁ କହୁଛନ୍ତି। ସ୍ ହୁଁ।
ହଁ ଛୁଆ ହେଇସାରିଲା ପରେ କହୁଛନ୍ତି। ତମର ଯେତେବେଳେ ପେନ୍ ହବ ଛୁଆ ହେଇ ସାରିଲା ପରେ ପେନ୍ ହବ ନା ଅସହ୍ୟ ପେନ୍‌ ହବ ଟ୍ୟୁମର୍ ଥିଲେ ଏ ପେନ୍ ହେଲା ପରେ ତମକୁ ଯାଉ
ଥିବ ସେ କିନ୍ତୁ ଆଗୁରୁ ଜାଣିଚନ୍ତି ତମର ଥିବ ବୋଲିକି ହେଲା ଯେହେତୁ ଅଲଟ୍ରାସାଉଣ୍ଡୁ କରନ୍ତି ନା।
ଆଛ
ଅଲଟ୍ରାସାଉଣ୍ଡୁ କଲେ ତମକୁ କହିଦେବେ ଉଁ କ କହିବେନି କାଳେ ତମେ ଉଁ କୁଆଡେ ପେନିକ୍ ହବ ବୋଲିକି ସିଏ କହିବେନି।
ନା ନା କହିବେନି ସେଟା ପେନିକ ହବ ବୋଲିକି ନା ତମେ କହିବେନି କହିଲେ କାହିଁକି ନା ପେନିକ ହେଲ ମାନେ ଛୁଆ ଉପରେ ଷ୍ଟ୍ରେସ ପଡିବ ନା ଇଫେକ୍ଟ ପଡିବ।
ସେଇଟା ପାଇଁ କୁହନ୍ତିନି ଯେହେତୁ ମୁଁ ଜାଣିଛି ମୁଁ ଦେଖିଛି ଦି ତିନିଟା କେସେ ଏମିତି।
ଉଁ ହୁଁ। ମୋର ଜଣେ ଏଇ ଯୋଉ ଦିଦି ହେବେ ତାଙ୍କର ଦଣ୍ଡିଶ ଥିଲା ହେଲା ଦଣ୍ଡିଶ ଥିଲା
ହୁଁ।
ଆଉ ବଞ୍ଚେଇବା ଦରକାର ନା। ପିଲାକୁ ବଞ୍ଚେଇବେ ନା ମା କୁ ବଞ୍ଚେଇବେ ଦିଜଣଙ୍କ ଭିତରୁ କାହାକୁ ବଞ୍ଚେଇବେ? କ୍ତରମାନେ ବୁଝିପାଇଲେନି ପିଲା ଜନମ ହେଇ ସାରିଲା ପରେ ମୋ ଦିଦି ଜଣ ହବ ସେ ମ ମରିଗଲେ।
ଓହୋ ଛୁଆ ମା ଛୁଆ ଦି ଜଣ?
ମାନେ ମୋ ନିଜର ନୁହଁ ମାନେ ଏମତି ପିସି ହିସାବରେ ହେବେ ତାଙ୍କ ଝିଅ।
ମେଡିକାଲ୍‌ ଗ୍ରାଉଣ୍ଡ ତ କେତେ ଡେଭଲପ୍ କଲାଣି କୋଉ ଗୋଟେ କେସ୍‌ ଡୋଇ ଜାଉ ଛି ହେମିତି ଆଉ।
ହୁଁ ବହୁତ କିଛି କେସେସ୍ ଅଛି ଅଣ୍ଡିସ୍ ଅଛି। କି ପିଲା ହେବା ପରେ ପରେ ନା ବହୁତ କିଛି ବାହାରେ ସମସ୍ତଙ୍କର।
ଓହୋ ହୋ ସିଏ ନାଇଁ ଚଣ୍ଡି ତ ତାଙ୍କୁ ହେଇଥିଲା ଛୁଆ ପେଟରେ ଥିଲା ବେଳେ ହେଇଥିଲା।
ହୁଁ ହେଲା ବେଳେ ଆଉ ଛୁଆ ଟାକୁ ବଞ୍ଚେଇବେ ନା ମା ଟାକୁ ବଞ୍ଚେଇବେ ଛୁଆ ଟାର କିଛି ହେଇନି ମା ଟାକୁ ଦଣ୍ଡିଶୀ ହେଇଛି।
ହୁଁ।
ଆଉ ଡକ୍ଟର ମାନେ କଣ କଲେ ନା ଛୁଆ ଟାକୁ ବାହାର କରିଦେଲେ ବାହାର କରି ସାରିଲା ପରେ ଦେଖିଲେ ମା ଟା ମରିଗଲା। ଉ
ହୁଁ ଛୁଆ ବଞ୍ଚିଛି ଛୁଆର ଆସିକି ହେଲାଣି ଅଷ୍ଟମ ନା ନବମ। ହଁ ଛୁଆର ଆସି କି ହେଲାଣି ଦସ
ହୁଁ।
ଦଶମି ନ ହେଲାଣି ଛୁଆ। ସେ ନବମ କ୍ଲାସ ହେଲାଣି ହୁଁ।
ହୁଁ। କଉଛି। ସେଥିପାଇଁ ତ ନାଇଁ କଣ ହଉଛି ସେଇଥିପାଇଁ କୁହାଯାଏ ମେଡିକାଲ ରେ ଯୋଉ ଦଉନାହାନ୍ତି ମାନେ ଯଦି ଟ୍ରିଟ୍ ମେଣ୍ଟ ଆମର ପ୍ରଥମ ମାସର ଚେକପରୁ ଯେଉ ମେଡିସିନ ଆଇରନ୍‌ ଫଲିକ୍ ଏସିଡିର ଦିଅନ୍ତିିନି କି ସେଇଟା ମାନେ ପ୍ରପରଲି ଖାଇବା ପାଇଁ ସେଟା ଖାଇଲେ ଖାଇଲେ କଣ ହବ କି ମା ବି ସୁରକ୍ଷିତ ଛୁଆ ବି ଆଉ ସେବ୍। ଡେଲିଭେରି ହେବ ସେମାନଙ୍କର।
ହ
ଲୋକ ଜାଣି ପାରୁନାହାନ୍ତି ଆଉ ସେଭଳିଆ ଆଗେ ହଉଥିଲା ଏବେ ସବୁ ଲୋକ ସଚେତନ।
ଛି।
ଏବେ ଲୋକ ସଚେତେ ହେବେ। ହଁ ଶୋଇବ ଶୋଇବ ବୋଧେ ହଁ ହଁ। ହଉ ହଉ ଠିକ୍ ଠିକ୍ ଅଛି ଶୁଅନ୍ତୁ।